ଗୁଡ଼ ମର୍ନିଂ ଦିଦି।
ଭେରି ଗୁଡ୍ ମର୍ଣ୍ଣିଂ। କଣ କରୁଛ?
ଏମତି ହିଁ ଶୋଇଥିଲି ବର୍ଷା ହଉଚି ତ।
ବର୍ଷା ହଉଛି ତମ ପଟେ।
ପ୍ରବଳ କାଲି ରାତିଠୁ ଏକ ବର୍ଷା ଯେ ବର୍ଷା ଯେ ବର୍ଷା ବର୍ଷା।
ଆମର ଏମିତି ଖରା ଯେ ପାଣି ଟିକେ ବର୍ଷା ଟିକେ ହଉ କଇକି ମୁଁ ଭାବୁଚି।
ହଁ କି?
ହଁ ଅ।
ହୁଁ କଣ ଖାଇଲଣି?
ଏମିତିକା ଖରା ଦିନ ତ କିଛି ଖାଇନି ଜିିର୍ଣ ହଉନି କହିକି ପଖାଳ ଆଳୁ ଭଜା ଆଉ।
ହଁ ହଁ।
ତମପଟ ବର୍ଷା
ବର୍ଷା ଯୋରଜାର କାଲି ରାତିଠୁ ବର୍ଷା ଦିନ ସାରା ବର୍ଷା।
ତ।
କଣ ଖାଇଛି ଏବେ ଖାଇଛି ମୁଁ ଟିଫିିନ କରିଛି।
କଣ କଲ?
ହୁଁ ଏ କଣ ପୁରୀ ତରକାରୀ କଣ ଖୁଆାଇଛ। ହୁଁ। ଘରେ ଭଲ ଅଛନ୍ତି।
ଭଲ ଅଛନ୍ତି ଯେ ଏଇ ବର୍ଷା ଭଲ ଅଛନ୍ତି ଏ ଏ ବର ବର୍ଷା ଟିକେ ହଉନି କହିକି ଖରାରେ ମୁଣ୍ଡ ଖରାପ ସମସ୍ତଙ୍କର ଆଉ।
ଓ ହ ହୋ। ହୁଁ।
ଭାବୁଥିଲି ପଢାପଢି କରିବି କହିକି ଯେ ଆଉ କଣ। କୁଆଡୁ ପଢିବି କହିକି ରହିଗଲି।
ସେ ମୁଁ ବି କଣ କଣ ପଢିବି କୁଆଡୁ କଣ ଆରମ୍ଭ କରିବି। ସେ ମେଥ ଦେଖିଲେ ସେ ଇଂଲିଶି ସେ ଯାକ ତ ଟୋଟାଲି ହଉନି ବିରକ୍ତ ଲାଗୁଛି।
ସେ ମୋବାଇଲିନୋ ଟିବିକେସନ ଦେଲେ ସରିଲା ସବୁୁମୂଳା।
ଉଁ?
ମୋବାଇଲି ନୋଟିଫିକେ ସନ୍ ଅନ୍ ହେଲେ ସବୁ ସରିଲା ମୋର ମାନେ ସବୁ ଉଲା।
ସୁରା ସରିଲା ହଁ ପୁରା ସତ କଥା କହିଲ ଡାଟା ଅନ ହେଲ ଗଲା ଆଉ।
ମୋର ତ ସ୍କିିନ ଟାଇମ୍ ଆଠ ଘଣ୍ଟା ହେଇଯାଉଛି।
କାଲି ମୋର ଏଗାର ଘଣ୍ଟା ହେଇଛି।
ତା ତମେ ବି
ତା ହେଲେ ଭାବ ମୁଁ କୁ ପ୍ରକାର ଫୋନ କାଲି ଚେକ୍ କରିଥିଲି କାଲି କାଲି ମୁଁ ବହୁତ ଟାଇମ ଦେଖିଛି ବହୁତ ଟାଇମ ଦେଖିଛି କାଲି। ମୋ ଡାଟା ପ୍ୟାକ୍ ସରିଗଲା ଦିନ ବେଳା ଆହୁରି ମୁଁ ପକେଇକି ଆହୁରି ଦେଖୁଥିଲି। କହିଲେ ଭାବ କାଲି ମୁଁ ଚେକ୍ କଲି ହେଇଟା ପାଇଁ ଏଗାର ଘଣ୍ଟା କେତେ ହେଇଛି।
ଉହୁଁ ହୁଁ।
ମୋ ସାଙ୍ଗର ଜଣଙ୍କର ତ ଦିଦି ବିଲିଭି କରିବନି ତମେ ହେଲା ତାର ପୁରା କେବେ କେବେ ତ ଅ ସତର ଘଣ୍ଟା କେବେ କେବେ ଅଠର ଘଣ୍ଟା ଏମିତି ହଲ ଏମିତି ହିଁ ଇନିଷ୍ଟା।
ହେଲେ ବି ମୋର ତ ଚାରି ଘଣ୍ଟା ପାଞ୍ଚ ଘ ତା ବହୁ ଜାଛ ସେଥିପାଇ ଆଉ ତିନି ଘଣ୍ଟା କାଇ ଯାଉଚି ହଁ।
ଏମତି ହିଁ ଘରେ ଥାଇକି ତ ଦେଖିଥାନ୍ତେ। ହୁଁ।
ହାଲୋ
ହଁ ଦିଦି।
ଉୁଁ।
ମଣ୍ଡ
ମନ୍ଦିର ନା ନାଇଁ।
ଦେବସ୍ନାନ ପୂର୍ଣ୍ଣିମା ହଁ ମୁଁ ଯାଇଥିଲି ସେ ହାତୀ ବେଶ ବି ଦେଖିଲି।
ଓହୋ ହୋ ହୋ। ହ ପରା ଆଜି ଜୁଲାଇ ଏକ। ଆଜିରୁ ଏତେ ବର୍ଷା ବର୍ଷା।
ଆଉ ଖରା ହବନି ବୋଧେ ନାଇଁ କି?
ନାଇଁ ଆଉ ଖରା ନାଇଁ ହବ ଯେ ଏମିତି ନର୍ମାଲ।
ଓ ହୋ। ଆମ୍ବ ଏଥର ଦେଖି ହେଲାଣି କଣ କଣ ହେଇଥିଲା?
ତମେ ଖାଇଛ ନା ନାଇଁ ଆମ୍ବ ଏଥର?
ଅ ହ ତମକୁ ପଚାରୁଛି ସେଇଟା।
ଆମ୍ବ ମୁଁ ତ ଏତେ ଖାଇନି ଏ ଥରକ କା ମାନେ କମ ଦିନିଆ କା
ମାନେ ବେଶରୁ ବେଶିରୁ ଗୋଟେ ତିରିଶ ଟା ଆମ୍ବ ଖାଇଥିବି ଏ ଏ ବର୍ଷ।
ହୁଁ। ଆଉ କୁଆଡେ ବୁଲାବୁଲି କରି ଯାଇନ?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
ହ୍ୟାଲୋ।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
କିନ୍ତୁ ବର୍ଷା ପାାଗରୁ ବଡିଲେ କେମୁ ଭଲ ଲାଗିବ କି ନାଇଁଦି କହିଲା?
ଗୋବର ଦେଖିବୁ ଚେକା ଚେକା ଗୁଡ ଭର ହେଇଯିବ।
। ହ ହରା ଆମ ସାହିରେ ତ କୁହନି ଏମିତି ଯେ ଅସ୍ ନା ମାନେ ସେ କୁଆଡେ ଟିକେ ଯାଇଥିବ ବଉଲେ କଣ କହିବି?
ଅସସ୍କାଆ ଓସ୍କଆ ଲାଗୁଛି ଖାଲି।
ନା ଏମତି ବର୍ଷା ପାଗରେ କୁଆଡେ ଗୋଟେ ଲଙ୍ଗ ଯିବ ଟ୍ରିବଟେ ମାନେ ବଢିଆ ଲାଗିବ। ସାଙ୍ଗ ସାଥୀ ହେଇକି।
କୁଆଡ଼େ ଜରିଗ
। ହୁଁ ମୁଁ ତ ଆଜି ସେ ଯାକ ହିଁ ଦେଖିନି ବୁଝିପାରୁଛ ଦୂର କଥା। କେବେ ନୁହଁ।
ହୁଁ। ସେଟା ବର୍ଷା ଦିନେ ଭଲ ଲାଗୁଛି ନା ଖରା ଦିନେ ନା ଶୀତ ଦିନେ କୋଉ ଦିନ ଭଲ ଲାଗୁଛି ଆ ଜଣିପାରୁନି। ଖରା ଦିନେ ତ ଭଲ ଲାଗୁନ ଥୁବ ବର୍ଷା ଦିନେ ନା
ଖରା ତା ନାହିଁ ବେଶୀ ବର୍ଷା ଦିନ ବୋଲି ଏମିତି ଟି ସେ ବର୍ଷା ଦିନ ଟିକେ ଭଲ ଲାଗୁଥିବ ମେଘ ମେଘ ପାଗ ହେଇକି କୁହୁଡି କୁହୁଡି ହେଇଯାଉଛି ନା କଣ?
ହଁ।
ହୁଁ ହୁଁ ଶୀତ ଦିନ ବି ଟିକେ ଭଲ ଲାଗୁଥିବ ସକାଳୁ ଉଳିଟା।
କଁ କହିଲ?
ଶୀତ ଦିନ ଭଲ ଲାଗୁଥିବ ସକାଳୁ ଉଳିଯ କୁହୁଡି କୁହୁଡି ହେଇ ଥାଉଛି।
ଶୀତ ଦିନ କୁହୁଡି ଯେ ବ ବର୍ଷା ଦିନ ତ ବେଶୀ କୁହୁଡି ହବ ନା ମେଘ। ବର୍ଷା ଦିନ ନାଇଁ ବର୍ଷା ଦିନ କିଛି ଦେଖାଯିବନି ନାଇଁ କି ମେଘ?
ଦେଖା ମମୁ। କିନ୍ତୁ ସୁନ୍ଦର ଲାଗିବ କିନ୍ତୁ ସୁନ୍ଦର ଲାଗିବ ପୁରା। ମତେ ତ ଏ ପାଗରେ ବୁଲିବାକୁ ବହୁତ ଇଚ୍ଛା। ହୁଁ। ମାନେ ଟୁପ୍ ଟୁପ୍ ଖାଲି ବର୍ଷା ପଡୁଥିବ।
ମତେ ତ ବିଜାର ଚଶମାପୋଛି ପୋଛି ଦିନ ପଳଉଛି।
ତମର ସତର ମାନେ ପୁରା ଆଖି ମାନେ କେତେ ପରସେଣ୍ଟ୍ ଏମିତି ଖରାପ୍?
ଜିରୋ ପଏଣ୍ଟ ସେଭେନ୍ ଫାଇଭ୍ ମାନେ କଣ ଏମିତି?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
କିଛି ନ ପିନ୍ଧିବି ବୁଲେ ବି ଭାବୁଚ। ଯଦି ପିନ୍ଧିଥିବ ଖାଲି ପୋଛିଛି ଚାଷମା ପୋଛି ପିନ୍ଧିବ ଯାଉଛି।
ହୁଁ ହୁଁ ହୁଁ।
ହୁଁ।
ହଁ ପରା ଦିଦି। ।
ଯିବା ତାହେଲେ କେବେ ଗୋଟେ ଆଉ।
କେବେ ଗୋଟେ ଏମତି ଏବେ କେବେ ଗୋଟେ ଯିବା ବର୍ଷା ପକଉଥିବ। ଟୁପ୍ ଟୁପ୍ ପକଉଥିବ ଏମତି କୁଆଡେ ଗୁଟେ ବୁଲିବି ବୁଲିଯିବା ବଢିଆ ଲାଗିବ।
ହ ମୁଁ ସୁଣା କେତେ ପଞ୍ଚାଅଶୀ କିଲୋମିଟର ନା କଣ ଏମିତି।
ହୁଁ।
ମୁଁ ଜାଣିବାରେ ଆଉ।
ହଁ ଯିବା କେବେ ଗୋଟେ ତାହାଲେ ଆଉ।
ହୁଁ।
ହୁଁ।
ଆଉ କଣ କଣ ଟିଫିନ ଦିଆହେଇଥିଲା?
କଣ ସେଇଟା ହିଁ ହେଇଥିଲା ଖାଇଲି ଏବେ ରୋଷେଇ ଚାଲଛି।
କିଏ କରୁଚେ?
ମା କରୁଛି।
କଣ ଆଇଁଷ ଆଜି?
ନାଁ ଦିଦି ଏମିତି ନର୍ମାଲ ହଁ ଦିଦି।
କଣ କଣ ହଉଛି?
କଣ ହେଇଛି? ପୋଟଳ ଛାଣୁଛନ୍ତି ପୋଟଳ ତରକାରୀ କଣ କରିବେ।
ଆରେ ଆରେ ନିଦଟା ତାହାଲେ ବଢ଼ିଆ ହବ ଆଜି ଆଉ।
ହିଁ ପରା।
ମୁଁ ତ ଶୋଇଥିଲି ଏବେ ବି ଏ ପାଗରେ ଏ ଏବେ ଉଠିଛି କେତେ ନଅଟା ନଅଟା କେତେରେ ଉଠିଲି ଯାଇକି ଫ୍ରେସ୍ ହେଇକି ଖାଇଲି। ଆହୁରି ଏବେ ଟିକେ ଚାର୍ଜ ବସେଇ ଦେଇକି ଶୋଇଥିଲି।
କେତେ ଟାରେ ଶୋଇଥିଲ?
ହୁଁ ରାତି?
କେତଟା ହଁ
ଏଗାରଟା ଏଗାରଟା।
ଆବେ ନଅ ଦଶ ଘଣ୍ଟା କେମିତି ଶୋଉଚ କେଜାଣି।
ହଁ ନିଦ ଯେତେବେଳେ ଶୋଇଗଲି ସେତେବେଳେ ନିଦ ହବ ମୋର ଏମିତି ଆଉ ରାତି ସଖାଳୁ ଓଳି ନିଦ ତ ଜମା ଆଜି ପାଗ ଠିକ୍ ଥିଲାରୁ ଇଆଡେ ବ୍ଲାଙ୍କେଟକୁ ନିଦ ବାପରେ।
ଏକାମା।
ଉଠେଇ ନଥିଲେ ମୁଁ ଏବେ ଉଠି ନଥାନ୍ତି ଆଜି।
ନା କେନ୍ତି ଉଠିଲ?
ଘରେ ଉଠେଇଲେ। କେତେ ଟାଇମ ଶୋଉଚୁ ଉଠେ ନଅଟା ହେଲାଣିି କହିଲେ ଉଠିଲି।
ବିଚାର ନାଇଁ କି।
ପୁଣି ଆଡେ ସକାଳୁ କରେଣ୍ଟ ନଥିଲା ନା ଲାଇଟ୍ ଫାଇଟ ଅଫ୍ ହେଇକି ଶାନ୍ତି, ନହେଲେ ତ ଆସିକି ମା ସେଠୁ ଲାଇଟ୍ ଲଗେଇ ଦେଇଥାନ୍ତେ ନହେଲେ।
ହାଏଷ୍ଟ କେତେ ଟାଇମ୍ ଶୋଇଛ ତମ ଲାଇଫ୍ ରେ ତମେ?
ହାଏଷ୍ଟ ହେଇଥିବ ଗୋଟେ ବାରଟା।
ଦିନ ବାରଟା। ହଁ ଦିନ ବାରଟା। ରାତି କେତେ ଟାରୁ?
ଏଇ ଯୋଉ ଆଠଟା ନଅଟା ରୁ ଶୋଇ ପଡିବି ଏମତି, ଆଗରୁ ସ୍କୁଲ ଥିଲା ଟାଇମ ରେ କୁହନି। ଅ ବହି ଏମିତି ପଢିବି ପଢି ପଢିବି ସେମିତି ବହିରେ ଆଠଟା ନଅଟାରୁ ଶଇ ପଡିଥିବି। ଆଉ ଖାଇବିନି କିଛି ନା, ଏମିତି ଶୋଇବି ଶୋଇବି ଆଉ ସକାଳେ ଡାରେକ୍ଟ ଉ ଉଠିବି ସାତଟା ଆଠଟାରେ।
ବା ବାରଘଣ୍ଟା।
ଏବେ ଖାଲି ଫୋନ ଦେଖୁଛି ବୋଲି ଫୋନ ଆସିଲାରୁ
ନାଇଁ ତାପରେ ସ୍କ୍ରିନ୍ ଟାଇମିଙ୍ଗ ଅଧିକ ଗଲା ପରେ, ନିଦ ବି ପୁଣି ହୁଏନି ବେଶୀ ମୋବାଇଲ ଧରିଲେ ଶୁଣିଥିଲି ମୁଁ।
ହୁଁ ହଁ ହଉ ଦିଦି ମୁଁ ରଖିଲି ହ।